ହାଲୋ।
ହ୍ୟାଲୋ ଶୁଭ ସକାଳ ମ୍ୟାମ୍।
ଶୁଭ ସକାଳ ମୋ କଥାଟା ଶୁଭୁଛି ତ? ହଁ ଆଉ କଣ କରୁଥିଲ?
ଏବେ ରୋଷେଇ ଚାଲିଛି ଆଜି ଆମର ମୋ ବଡ ଯାଆ ରୋଷେଇ କରୁଛନ୍ତି ମୁଁ ବସିଥିଲି ତାଙ୍କ ପାଖରେ।
ଆଚ୍ଛା ଆଚ୍ଛା ଆଜି କଣ ସବୁ ରୋଷେଇ ଚାଲ
ଆଜି ଆମର ଶନିବାରରେ ସାଧା ହଉଛି। ସାଧା ମାନେ ଡାଲି ଗୋଟେ ହଉଛି ଆଉ ଉଁ ବାଇଗଣ, ଆଳୁ, ନିମପତ୍ର ସେଇଟା ଭଜା ହଉଛି ଆଉ ଥାଲକୁଡି ଜାଣିଛନ୍ତି ଥାଲକୁଡି ଜାଣିଛନ୍ତି ତାକୁ ବି ହଁ ତାକୁ ସେଇଟା ଗୋଟେ ଆଳୁ ବାଇଗଣ ପୋଇ ପୋଇ ପକେଇକି ଗୋଟେ ଘଣ୍ଟ ହଉଛି ଆଉ ବିଲାତି ଆଳୁ ଉଁ
ଇରେ ପଡିବ।
ହଁ ହଁ ସେ ଥାଲକୁଡି ପତ୍ର ଆମେ କଣ କରୁନା ତାକୁ ମାନେ ଛେଞ୍ଚିକି ହାଲକା ରସ କାଢି ଦେଇକି ତାକୁ ହାଲକା ଭାଜିକି ସେଇ ଘଣ୍ଟର ପକଉ ସେଇଟା ଛୁଙ୍କ ପକାଣା ହୁଏ ଆଉ ଗୋଟେ ଭଲ ଟେଷ୍ଟ ଲାଗେ ସେଇଟା।
ଆଚ୍ଛା ଆଚ୍ଛା ହଁ ହଁ।
ସେ ଏମତି ତାକୁ ତାକୁ ଉଁ କା ରସ କାଢିକି ପିଆ ଯାଇ ଛୁଆଙ୍କୁ ଦିଆଯାଏ ଛୁଆ ମାନେ ଯୋଉ ପେଟ ଫେଟ କାଟିଲେ ଦିଆଯାଏ ଛୋଟ ଛୁଆଙ୍କୁ ଦିଆଯାଏ ବଡ ମାନେ ବି ଖାଆନ୍ତି ଏମିତି ବି ତରକାରୀ କରାଯାଏ ଆଉ ହଉଛି ବିଲାତି ଆଳୁ ଖଟା ହଉଛି ଗୋଟେ। ଏମିତି ଆଉ ହଁ କଳମ ଶାଗ ହଉଛି।
ଆଜି ସବୁ ଶାଗ ଆଇଟମ ଟିକେ ବେଶି
ହଁ ହଁ ହଁ ଆ ସାଧା ଆଜି ଆମର ଶନିବାର ଘରେ ଆଇଁଷ ହୁଏନି। ସାଧା ତ ସେଥିପାଇଁ ହୁଁ।
ଆମେ ତ ବରହମପୁରିଆ ଆଉ ଦେଶୀ ଜିନିଷ ସବୁ ଆଉ। ମୁଁ ଆଜି କରିକି ଆସିଛି ମାଛ ତରକାରୀ। ହଁ ପଢୁଛି ତ।
ଆପଣ ଏବେ ଅଛନ୍ତି ଇଏ ବୋଧେ ର ଡ୍ୟୁଟିରେ ଅଛନ୍ତି ବୋଧେ।
ହଁ ହଁ ନା ନା ନା ଆମର ତ କାମ କରୁଛି।
ଆଉ ମାନେ ଆପଣଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି ମ୍ୟାମ?
ମୋ ଫ୍ୟାମିଲିରେ ଆମେ ତିନି ଜଣ ମାନେ ଯେମତି ମୁଁ ମୋ ସ୍ଵାମୀ ଆଉ ମୋ ଝୁଅ ଛୋଟ ଝିଅ ଗୋଟେ
ହୁଁ ହୁଁ ଝିଅ ଆପଣଙ୍କର କେତେ ବର୍ଷର?
ଝିଅ ମୋର ବାର ବର୍ଷର।
ମୋ ବଡ ପୁଅ ସାଥିରେ ଆଉ।
ହଁ
ମମ ବଡ ପୁଅ ମାନେ ବାର ପ୍ଲସ ତେର ହେଲା ଆଉ ସେ ଦୁଇହଜାରତେରରେ ହେଇଥିଲା।
ହଁ ହଁ ଇଏ ଝିଅ ବି ଦୁଇହଜ
ହଁ ସେ ତେରଏପ୍ରିଲ ରେ ହେଇଥିଲା ଆଉ ମୋର ସାନ ପଅଡା ଦୁଇହଜାରସତର ଡିସେମ୍ବରରେ ହେଇଥିଲା ଆମ ଘରେ ତ ଝିଅ ନାହିଁ ଆଉ ଯା ଯାହାର ବି ଗୋଟେ ପୁଅ ମୋର ଦିଟା ପୁଅ ଆମ ଘରେ ଝିଅ ନାହିଁ ହୁଁ।
ହଉ ଠିକ୍ ଅଛି। ପଢାପାଢି କରିକି ଭଣ୍ଡ କରୁଛନ୍ତି ଭୋଜ ଭିତରେ ଆଜି କାଲି ସେମିତି
ନା ନା ସେ ତ ଠିକ କଥା ବାକି କି ଝିଅ ଗୋଟେ ରହିଲେ ଯେମିତି ଗୋଟେ ପର୍ବପର୍ବାଣୀ ଆସିଲେ ଝିଅ ମାନଙ୍କର ଗୋଟେ ମାନେ ଥଏନି ମାନେ ଝୋଟ ଥାଏ ଆଣିଦିଅ ଟା ଯେଟା ସେଇ ସେଇଟା ନାହିଁ ବା କି ପୁଅମାନେନେ ଏବେ କରୁଛନ୍ତି ଏବେ ତ ବି ସବୁ ଉପରପମାଣରେ ପୁଅ ମାନେ ବି ଆମକୁ ଅ ମାନେ ନୂଆ ଡ୍ରେସ ପଟା ବି ଆଣିଦବା ପାଇଁ ପଡୁଛି ସେଟା ବଡ କଥା ନୁହେଁ ବାକି ଝିଅ ମାନଙ୍କର ଗୋଟେ ସଜବାଜ ଖୁସି ଲାଗେ। ହଁ ସେ ମୋବ ଭାଇର ଝିଅଟେ ହେଇଛି କୁନିଝି ତିନି ବର୍ଷର ସେ ବହୁତ ଗେହ୍ଲି ଆମର ହେଲା। ସେ ଆମ ପାଖରେ ବହୁତ ଅଳି କରେ ହଁ। ହୁଁ ହୁଁ ଆମର ନାହିଁ ଘରେ ଆଉ ଆମର ଘରେ ଯେହେତୁ ଝିଅ ନାହିଁ ଆମର ଭାଣିଜୀ ଆମ ଘରେ ଥିଲେ ତାକୁ ଆମ ଘରୁ ବାହା ଦିଆଗଲା ସେ ଏବେ ସେ ଭୁବନେଶ୍ଵରର ରହୁଛି ସେ ଭାଣିଜୀ ହୁଁ ଆମର ମେଫେଆର ହୋଟେଲ ର ଯେ ସେ ଅଛନ୍ତି ଆମର ଭାଣିଜୀ ଜୋଇଁ। ଭୁବନେଶ୍ୱର ମେଫେୟାର ହୋଟେଲ ହଁ। ହୁଁ ହୁଁ ହୁଁ ମରସେ ଭାଣିଜି ସେଇ ପଟିଆ ପଟିଆ ପାଖାପାଖି ର ରହୁଛନ୍ତି ସେଇଠି ସେଇ ଭାଣିଜି କିି ହିଁ ଆମ ଘରୁ ଦିଆଯାଇଥିଲା ଯେହେତୁ ଆମ ଘରେ ଝିଅ ନାହିଁ ଯାହାହେଲେ ତ ଗୋଟେ ଝିଅ ଘରୁ ବିଦା କରିବା ବି ଭଲ ନା ଯେମିତି କନ୍ୟା ସମ୍ ପ୍ରଦାନ କନେ ଭଲ।
ହଁ ହଁ କରନ୍ତି ହଁ ଆଚ୍ଛା ଆଚ୍ଛା ଆପଣ କରୁଛନ୍ତି।
ଆଜ୍ଞା ଆଜ୍ଞା
କରୁଚନ୍ତି ନାଁ କରିବେ?
କଣ?
ତୁ ଝିଅ
ନାଁ ନାଁ ମୁଁ ଏକ୍ଚୁଲି ମେମ୍ ସତ କଥା ମୋର ଟିକେ ପ୍ରୋବ୍ଲେମ ଥିଲା ହେଲା କି ମୋର ବ୍ଲଡର ପ୍ରୋବ୍ଲେମ୍ ଥିଲା ମୋର ନେଗେଟିଭ ବ୍ଲଡ ମୋର ସାନ ପିଲା ବେଳେ ମୁଁ ବହୁତ ମୁଁ କଷ୍ଟ ପାଇଚି ଆଉ ଆମର ରେୟାର ଥିଲା ମାନେ ମିଳିବା ଭାରି କଷ୍ଟ ହେଇଗଲା ଯେହେ ତୁ ମୁଁ ଅପରେସ ହେଥିଲିନା ତ ସେଇଠି ଫ୍ୟା ମାନେ ଫ୍ୟାମିଲି ପ୍ଲାନିଂ ଡକ୍ଟର କ ମାନେ କରିଦବା ପାଇଁ କହିଲେ ସେ କରିଦିଆ ହେଲା ବି କାହିଁକି ନା ବୋ--ହୁତ କଷ୍ଟ ବି ପାଇଚି ଆଉ ମୋର ହଁ ସ୍ୱାସ୍ଥ୍ୟର ଅବସ୍ ତା ବି ଖରାପ ହେଇଗଲା ବହୁତ ମୋ ତା ହେଇଗଲି ମାନେ ମସ୍ ସାନ ପୁଅ ବେଳୁକୁ ମାନେ ଶହେ ଦୁଇ କେଜି ହଁ ସେଇ ପାଇଁ ଏକାଥର ଫ୍ୟାମିଲି ପ୍ଲାନିଂ ହେ କରିଦେଲେ ଆଉ ଆଉ ଇଚ୍ଛା ରହିଲେ ବି ଆଉ କିଛି ନାହିଁ ହଁ ହଁ। ଘରେ ଆମର ଶାଶୁ ଶ ଶୁର ଯା ଦଡଶୁର ପୁତୁରା ପୁରା ନଅ ଜଣ ଫ୍ୟାମିଲି ଅ ଛୁ ଆଉ ମିଶି ମିିଶା ଆଉ।
ସମସ୍ତେ ଥିଲେ କିଛି ମାନେ ସେଥିପାଇଁ ବି କିଛି ଚିନ୍ତା ହୁଏନି।
ହୁଁ ହୁଁ ନାଁ ସତ କଥା ମୁଁ ମାନେ ସମସ୍ତେ ରହିଲେ ମାନେ ମୋର ଇଚ୍ଛା ହେଲା ମୁଁ ବାପାଙ୍କ ଘରୁକୁ ଗଲି ଘରେ ଯା ଅଛନ୍ତି ନାଁ କି ସିଏ ତାଙ୍କର ଇ ଚ୍ଛା ହେଲା ଗଲେ ମୁଁ ଅଛି। ଏମତି ଆଉ ମାନେ କେହି ଫାଙ୍କା ହୁଅନ୍ତିନି ଘରେ ଆମର ଫାଙ୍କା କେହି ହୁଅନ୍ତିନି। ଏମତି ଆଉ ଘର ଟାକୁ ଆମେ ସି ସିଏ ନହେନେ ମୁଁ ମୁଁ ନହେନେ ସିଏ ସମ୍ଭାଳି ଦୋଉ ଆଉ। ହଁ।
ସେମ ଥିଲେ ଭଲ ଦୁଶୁ ସବୁ ସୁଖ ଦୁଃଖ ସବୁଥିରେ ବି ମାନେ ଆମେ ସମସ୍ତେ ସମସ୍ତଙ୍କ ସହିତ ରହି କରିବାର ଅଛି।
ହଁ ହଁ ହଁ ହଁ।
ତମ ପୁଅର କୋଉ କିଲାସ୍ ହେଲା।
ମୋ ବଡ଼ ପୁଅର ଏଇଟ୍ ହେଲା। ସାନପୁଅର ଥ୍ରୀ ହେଲା।
ଓହୋ, ସନଟା ତାଠୁ ଛୋଟ,
ସାନ ଟା ଛୋଟ ସିଏ ଏଇଠି ପାଖରେ ଆମର ଉ ଦେଢ କିଲୋମିଟର ପାଖାପାଖି ଆମ ସ୍କୁଲ ଅଛି ସେଇଠି ଇଂଲିଶ ମିଡିମ ସେଇଠି ପଢୁଛି ବଡ ପୁଅ ବି ସେଇଠି ପଢୁଥିଲା ତାକୁ ଏଇ ବର୍ଷ ଏଇଟ୍ ରେ ଏଚେ ଏସେ ସି କୁ କାଢି ଅଣାହେଇଛି ମାନେ ହେଲା ତିନି କିଲୋମିଟର ଯିବା ପାଇଁ ପଡେ। ସେ ତାଙ୍କ ସ୍କୁଲରେ ଟିକେ ଷ୍ଟାଫ ଭଲ ନଥିଲେ ତ ପଢାପଢି ଭଲ ହଉନଥିଲା ସେଇଥିପାଇଁ କାଢି ଆଣିଆଇଲି ହଁ
ହଉ ପିଲାମାନେ ଯୋଉଠି ତାଙ୍କର ମାନେ ମାନେ ଯୋଉଠି ମତେ ଯୋଉଠି ଯୋଉ ପରିବେଶ ଭଲ ଲାଗିବ ସେଠି ପଢେଇବା କଥା ଆଉ କଣ ଅଛି।
ହଁ ହଁ ହଁ ହଁ। ସେଇଠି ଆକ୍ଚୁଆଲି ଆମର ତାକୁ ସେଠି ପଢା ସ ଭଲ ମାର୍କ ରଖୁଥିଲା। ସେ ଆଉ ଟିକେ ଧର ଯାଉ। ଛୁଆଙ୍କ ସାଥିରେ ଯେତେ ଛୁଆ ମାନେ ଯେତେ ସାଙ୍ଗରେ ରହିକି ପାଠ ପଢିଲେ ସେମାନଙ୍କ ଭିତରେ ଗୋଟେ ଇଏ ରହିବ ନା। ଯେ କିଏ ଆଗୁଆ ପଡିବ କିଏ ପଛୁଆ ପଡିବ। ଇଚ୍ଛା ଶକ୍ତିରେ ଅଧିକ
ସେଇଥିପାଇଁ ସବୁ କାଢି ଆଣିଲୁ। ଏବେ ସ୍କୁଲ୍ ଯାଉଛି ବାକି ତାର ଭାରି ମନଟା ଦୁଃଖ ସେ ସ୍କୁଲ୍ ବାହାରିକି ଏବେ ନୂଆ ସ୍କୁଲ୍ ଯାଉଛି ତ। ତା ମନ ଭିତରେ ଟିକେ ଦୁଃଖ ଅଛି ଆଉ। ନୂଆ ସାଙ୍ଗ ସହିତ ଆଗେ ଏବେ ମିଶିବା ଟିକେ କଷ୍ଟ ହେଇ ପଡିବ।
ସେ ମାନ କ ହଁ ମିଶଗଲା ପରେ ସବୁ କିଛି ଠିକ୍ ହେଇ ଯିବ। କିଛି ଅସୁବିଧା ହବନି। ସେଇଟା ସଶ ପିଲାମାନେ ପ୍ରଥମ ପ୍ରଥମେ
ହୁଁ ହୁଁ ହୁଁ। ହୁଁ।
ହଁ ତାଙ୍କ ଆମେ ଟିକେ ଟାଇମ୍ ଦେଲେ ହିଁ ଭଲ ଆଉ।
ହଁ ନା। ସିଏ ଟାଇମ୍ ତ ଘରେ ଏମତି ଅ ଅଛି ରୁହେ ମୁଁ ସନ୍ଧ୍ୟାବେଳେ ପୁରା ଫାଙ୍କା ମାନେ ମୁଁ ଟିକେ ମୋର ସ୍ଵାମୀ ତାଙ୍କର ସବୁ ଯ ସେ ଅଛନ୍ତି ଆମ ବ୍ଲକରେ ଡିଷ୍ଟ୍ରିବୁଟରେ ଅଛନ୍ତି। ତାଙ୍କର ଟିକେ ଖାତା ଫାତା କାମ କରେ। ଫି ରୁହେ ଯେଟା ଆମ ଛୁଆ ମାନେ ଜାଣନ୍ତିନି ମତେ ପଚାରନ୍ତି ମୁଁ କହିଦିଏ। ଆଉ ସାର୍ ଟିଉସନ ହୁଅନ୍ତି ଘରେ ଆସିକି ଗୋଟେ ମାଷ୍ଟର ଆସେ ଘରକୁ ଟିଉସନ କରିବା ପାଇଁ। ମୁଁ ଚାଲିଛି ଆଉ ବାକି ବଡ ଟା ମୋର ଭଲ ପଢେ। ସାନ ଟା ଏତେ ନୁହେଁ। ସାନଟା ନୁହେଁ। ଚଳିବ ଆଗ ମୁଆ ହେଇପାରିବ ମୁଁ ଭାବୁଛି। କାରଣ ଛୋଟ ଛୁଆ ମାନେ ନା ଏବେ ଯୋଉ ମୋବାଇଲ ଅ କି ସେମାନେ ତ ମୋବାଇଲ ନହେଲେ ହେଲାନି ହଁ। ହଁ। ଏ ଏମିତି ଘର ଚାଲିଛି ଆଉ। ଯ ଆମେ ତ ସବୁ ସାଙ୍ଗରେ ଅଛୁ ପାଇଁ ମୋର ଦେହ ଖରାପ ହେଲା ସେ କରିଦେଲେ ତାଙ୍କର ଦେହ ଖରାପ ହେଲା ମୁଁ କରିଦେଲି। ଆଉ ଯଦି କେହି ନଥାନ୍ତେ ପାଖରେ ତ ନିଜକୁ ସବୁ କରିବା ପାଇଁ ପଡିଥାନ୍ତା ନା। ହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆଉ କଥା ଶୁଭୁଛି ମ୍ୟାମ୍।